ହଁ।
ହେଲା ତୋସାଉଣ୍ଡୁ କମ୍ କର।
ହାଲୋ।
ହାଲୋ।
ହଁ।
ହାଲୋ।
ତମେ ଏବେ କଣ କରୁଚ?
ଏଇ ବସିଛି ଆଉ କ
କୋଉଠି ଅଛ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ
ହୁଁ।
ତମେ କୋଆଡ଼େ ଯାଇଥାନ୍ତୁ ଭୋଭଣି
ହଁ ଆମେ ଜିମ୍ ଯାଇଇଥାନ୍ତୁ।
ଜିସ୍ ଯିବ ପଛରେ ଆଉ କଣ ରଜ ଖବର କଣ ରଜ କେମିତି କଣ କଲା।
ରଜ ତ ରଜ ତ ବହୁତ ସୁନ୍ଦର ଭାବେ କାଟିଛୁ। ଫାଷ୍ଟ ଦିନ ଫାଷ୍ଟ ଦିନ ଯାଇଥିନୁ। ମୁଁ ଆମର ଭାଇ ଜଣଙ୍କ ଦେଇ ଘରକୁ ତାପରେ ସେଠୁ ଆମ ମୋଁ ଗାଁରୁ ମୁ ଯାଇଥିଲିନୁ ସେଠୁ ଗନୁ ବୁଲିବାକୁ ଭଲ ଭଲ ଗୋଟେ ପ୍ଲେସ ଥିଲା। ଭଲ ଗୋଟେ ସୁନ୍ଦର ଜାଗାଟେ ଥିଲା ସେଇଠିକି ବୁଲିବାକୁ ଗଲୁ।
ଆଜ୍ଞା।
ସେଠି ଭଲସେ ବୁଲିକି ଲସି ଫସି ପିଇକି ଆସିନୁ।
ଆ୍
ହଁ ତାପରେ ଭାଇ ଗଲେ ପୁରୀ ପୁରୀ ସେ ଗଲେ ଯୋଉଠୁ- ଆମେ ଗନୁ ଆମ ଗାଁ ସାଙ୍ଗ ଉରାଙ୍ଗ ସାଙ୍ଗରେ କଣ କି ଗୋଟେ ମଠ
ଆଜ୍ଞା।
ହଁ ମନେ ନାହିଁ କେଟ ନା କଣ ମୁ କୋଉଠୁ ଆଡେ
ଆଜ୍ଞା।
ସେଠି ହଁ ସେଠି ସେ ଗୋଟେ ମନ୍ଦିର ଗନୁ ଯେତାଳେ
ଆଜ୍ଞା।
ସେପଟୁ ବର୍ଷା ମେଘ ସବୁ ଉଠେଇକି ଆସୁଥିଲା।
ଆଜ୍ଞା।
ହଁ ବର୍ଷା ମେଘ ଉଠେକିଆସୁଥିଲା ଆମେ ଆମେ ଜଲ୍ଦି ଜଲଦି ରେ ସେଠୁ ପ୍ରଣାମ ହେଇକି ନେଇକି ତାପରେ ଆସିନ ସ୍କୁଟି ମୋ ସ୍କୁଟି ଚଲାଉଚନି ମୋ ପଛପଟେ ଗୋଟେ ଯା ସାଙ୍ଗ ଟେ ତ ବସି ଥିଲା ଆଉ ଯା ସାଙ୍ଗ ଭାଇ ଦି ଜଣ ଆଗରେ ବାଇକ ରେ ପଳେଇଆଇଲେ ସେଇଠୁ ଆମେ ପଢିଆଇନୁ ସେଦିନ। ତାପରେ ସେକେଣ୍ଡ ଦିନ ଯିମୁ ବୋଲି ଭାବି ଥ୍ଵନୁ ଯାଇ ପାଇ ଲୁ ନୁ। ତାପରେ ଥାର୍ଡ ଦିନ ବି ଦ୍ଭାବିଥିନୁ କୁଆଡେ ଯାଇପାରନୁ ତାପରେ- ଆ ରଜ ସଇଲା ପରେ ଯାଇିଥିନୁ କୁଆଖିଆ ଖାଇଆକୁ।
ଆଜ୍ଞା।
ହଁ ତମର କିଭଳି ରଜ କଟିଲା।
ମୋର ସବୁ ଭଲ କଟିଲା କୁଆଡେ ଯାଇପାଇଲୁନୁ ଫାଷ୍ଟ ଆମେ କଲୁ ଆମର ଗଲୁ ଖୁଆଖିଆ ଗଲୁ।
ହଁ।
ଟୁବୁଲ୍ ତାର ପକେଇଚି ଦେଢ଼ କିଆରୀ ତାପରେ ଦିଲିକି ଇ ଚାରିଟି ଚିକିଣା ରୋଲ୍ ଖାଇଲୁ ତାପରେ ଖାଇ ପି ଦେଇକି ଏଇଟି ବୁଲିଲୁ ବୁଲାବୁଲି କଲୁ ତାପରେ ଗଲୁ ଆମେ ଜିମ୍ ଉଁ ଯୋଉ ଠିକ୍ କହିଲୁ ହରିପୁର ଗଲୁ ହାରି ପୁଲ ଚାହା ଫହା ଟିକେ ପିଇଲୁ।
ନିଅ।
ଆ ପିଇଲୁ ଆମର ଇକି ଚା ପିିଇଲୁ ନର୍ମାଲ ଚା ପିିଇଲୁ।
ସେଇଆ।
ଛି।
ରାବିଡି଼ ଫାଇଲ୍ ଟେ ପକେଇକି ଦେଲା ପିଇଲୁ। ପିଇଲୁ।
ଆଜ୍ଞା।
ଆ ଜୀବନରେ ସବୁ ହେଇଛି ତା ପାଇଁ ଉଁ ଆମେ କଁ କରୁଚୁ ନାଁ
ଏଇଥର ଟିକେ ମାନା ଦୋକାନ ଉ ଥେଉ ଏନ୍ତି ତାକୁ ଗୋଟେ ଧୁଆଧୁଇ ଯିବ ରୋଟି ସାଙ୍ଗରେ ଆମ ଆଡ଼େ
ଆଜ୍ଞା ଆଜ୍ଞା।
ହଁ।
ହଁ।
ବେ ଫେରି।
ଆଜ୍ଞା।
ଉ ମୋର ଯୋଉ କଁ ତ ଗୋଟେ ପିଲାଟେ ଯାଇଥିଲା ପୁରୀ।
ଆଜ୍ଞା।
ଦି ଯାଇଥିଲା ସିଏ ବୁଲାବୁଲି କରୁଥୁଲା ଜଗା ଦର୍ଶନ କଲା କରିକି ଆସିଲା ଆଳୁକୁ ହେଠି ମୁଁ ଯାଇଥିଲି ଗୋଟେ ଜାକୁ। ବାଲିପେଟଣାରେ ଗଲୁ ବାଲିପେଟଣା ଯାଏଁ ଯିବୁ ବୋଲି ଭାବୁଥୁଲୁ।
ହଁ।
ରାତି ହେଇଗଲେ ସେଠି ରୋଲ୍ ଖାଇଲୁ।
ଆଜ୍ଞା।
ଆ ହୁଁ।
ହଁ।
ଏ ଆଉ ରଜ ଆଇଥମୁ। ନାଁ ଏଇନେ ନଟିଆ କମେଡି଼ ସୋମୁ ହରିଆ ବସି ଦେଖୁଛୁ।
ଆଜ୍ଞା ଆଜ୍ଞା।
ଏ ମୁଁ ତୁ କଥା ହୁଏ ଦେଖିଚୁ ମୋବାଇଲ୍ କଲ୍ ରେ?
ଆଜ୍ଞା।
ଆପଣ କହୁନାହାନ୍ତି?
ଆଜ୍ଞା। ହାଲୋ।
ତମେ, ଭୁବନେଶ୍ୱର ଟିକେ ଯିିବା ବୁଲି କି?
କୁଆଡେ କଉଚନ୍ତି?
ଭୁବନେଶ୍ୱର।
ଭୁବନେଶ୍ଵର ବୁଲିବାକୁ ଯିବା।
ଆଜ୍ଞା।
ହଁ, ଇଏ ଖରା ଗରମକୁ ପାଗ ଠିକ୍ ନାହିଁ, କେତେବେଳେ କୁଆଡୁ ବାତ୍ୟା ଝଡ ପଳେଇ ଆସୁଛି।
ଆମେ ଯାଉଥିବା ବାଇକରେ, ଉଡେଇ ନେଇଯିବ।
ଆଜ୍ଞା।
ହଁ, ଘରେ ତାପରେ ଖୋଜୁଥିବେ ଆଉ। ପୁଅ ଯାଇଚନ୍ତି ବୁଲିଆକୁ ଭୁବନେଶ୍ଵର। ଘରେ ଭାବୁଥିବେ ପୁଅ ଯାଇଚି, ଭଲସେ ବୁଲିକି ଆସି ସେ ଦେଖିଲା ବେଳକୁ ଆମେ, ଝଡ ଫଡର ସାମ୍ନା କରୁଥିବା।
ଆଜ୍ଞା।
ହଁ, ଶୀତ ଦିନ ଆସୁ, ଶୀତ ଦିନ ସବୁଟା ବଢିଆ ଜିନିଷ।
ଆଜ୍ଞା।
ହଁ, କୋଉଠି ବର୍ଷା ନାହିଁ, ଖରା ନାହିଁ, ଗରମ ନାହିଁ। କିଛି ଟେନସନ ନାହିଁ, ଖାଲି ଶୀତ କରିବ, ଗୋଟେ ଜ୍ୟାକେଟ ପିନ୍ଧିଦବ ଯୁଆଡେ ଇଛା ଥିବ, ସିଆଡେ ବାହାରିକି ଯିବ। ବାଟରେ ଚା ଦୋକାନ ଥିଲେ ଚା କପେ ପିଇ ଦେଇକି, ଆରାମସେ ବୁଲିବ।
ହଁ।
ହୁଁ।
ଆଜ୍ଞା, ଏବେ ତମେ କୋଉଠୁ?
କଣ ହେଇଚି?
ଏବେ କ ତମେ କୋଉଠି?
ଆଉ।
କୋଉଠି?
ହଁ ହଁ। ଆଉ ସବୁ ଠିକଠାକ୍ ଅଛି ତ?
ହୁଁ। ଖରାବେଳେ କଣ ଖାଇଥିଲ ଆଜି?
ଖରାବେଳେ ଭାତ, ଡାଲି ଆଉ ଜହ୍ନି ଭଜା, ଆଉ ଆଳୁ ଭର୍ତା, ଆଉ ହଉଚି ଇ ଇ ଶାଗ ଭଜା।
ଆଜ୍ଞା।
ଆଉ ଗୋଟେ କଥା କହୁଚି ଆଜି ଆମେ ଯାଇଥିଲୁ ଗାଁ ଛୁଆଙ୍କ ସାଙ୍ଗେରେ
ଆଜ୍ଞା।
ହଁ। ଫାଷ୍ଟ ବିଲରୁ କାକୁଡି ଛିଡେଇକି ଖାଇକି ଗଲୁ। ଜାମୁ ଗଛ ସେଇ ଜାମୁ ଖାଇବାକୁ।
ହଁ। ଆଉ ତିନି ଜଣ ଯାଇଥିଲୁ ଗଛକୁ ଚଢିଲୁ। ଜାମୁ କୋଳି ବଡ ବଡ ହେଇଥିଲା।
ଆଜ୍ଞା।
ହଁ। ସେପଟୁ ଲୋଭ ବହୁତୁ ହଉଚି। ତିନିଟା ଜରି ନେଇଥିନୁ, ଜରିରେ ପୁରେଇମୁ ବୋଲି ଖାଇନୁ। ଖାଇନୁ ଖାଇନୁ ଦେଢ ଘଣ୍ଟା ଭଳିଆ ଖାଇନୁ। ଗୋଟିଏରେ ଯାଇଥିନୁ ଦିଟା ଦେଢ଼ ଅଢେଇଟା ହେଇଗଲା।
ଆଜ୍ଞା।
ରେ ଅସୁବିଧା ବହୁତ ହେଲା ସଂଗ୍ରହ କରିବାକୁ ପଡିଲା ଆମକୁ। ବନ୍ ବଞ୍ଚିଆ ପାଇଁ।
ୟା।
ହଁ ତିନି ଜଣ ବସିକି ଖାଉଚୁ ଖାଉଚୁ ଆମ ଭିତରୁ ଜଣେ ଅଗୁକୁ ପଳେଇଲା ଖାଇବାକୁ। ସେଇ ଟାଇମ୍ ରେ ଡାଳ ଭାଙ୍ଗିଗଲା ଗୋଟେ। ସେ ଆଉ ଗୋଟେ ଧାର ଡାଳକୁ ଧଇଲା ତଥାପି ସେ ଡାଳ ଟା ବି ଭାଙ୍ଗିଗଲା। ସେ ତିନି ତାଲା ଉଞ୍ଚାରୁ ଗଡି ପଇଲା। ସିଏ ଗଳି ପଇଲା ତାକୁ ଦେଖିକି ଆମେ ହସିନୁ। ତାପରେ ସିଏ ତଳେ ବସିକି ଫେରେ ସେଇ ଡାଳରେ ଜାମୁ କୋଳି ଯାହା ଥିଲା ସେଗୁରା ଖାଇଲା। କିଛି ସମୟ ପରେ ମୋ ସାଙ୍ଗରେ ମୋ ଭାଇ ଯାଇଥିଲା ଯୋଉ ସିଏ ବି ଓଲ୍ହେଇ ପଇଲା। ତାପରେ ମୁଁ ଏକାଟିଆ ବସଥିନି ଡାଳରେ। ଗୋଟେ ଜନ୍ତା ମାଙ୍କଡ ଆସିଲା ଖଣ୍ଡି ନାଙ୍ଗୁଡ଼। ମାନେ ତା ନା ଙ୍କ ନାନ୍ ନାଞ୍ଜ ଟା ଅଧା ଅଛି। ସେ ଜନ୍ତା ମାଙ୍କଡ଼ ଟେ। କାମୁଡିବାକୁ ଗୋଡ଼ାଏ ପାଗଳ ଟାଇପ ର ଆଉ।
ଆଜ୍ଞା।
ଆସିକି ମୋରି ହିଁ ପାଖରେ ବସିଗଲା। ମୁଁ ସେ ପଟ ଡରିକି ଛାନିଆ ମାନିଆ ହେଇଯାଇଚି। ତାପରେ କିଛି ଗୋଟେ ମିନିଟି ଯାଇଚି ସି ଆ ଟିକେ ମୋ ଆ ପାଖରୁ ଦୁରୁକୁ ପଳେଇଲା। ସେପ ମୋ ପାଖରେ ଜାମୁକୋଳି ନଥିଲା ବୋଲି ଡାଳରେ ସେପଟ ଡାଳୁକୁ ଟିକେ ପଳେଇଲା। କିନ୍ତୁ ସେଇଠି ଗୋଟେ ଅସୁବିଧା ହେଇଗଲା। କିଛି ସମୟ ମୁଁ ବସଚି, ସେ ଯୋଉ ଯାର ଡାଳ ଭାଙ୍ଗି ଯାଇଥିଲା ଗଳି ଗଳି ପଡିଥିଲା ସେ ଗୋଟେ ଟେକା ଟେ ଫୋପାଡ଼ି ଦେଲା ସେ ଭାଇ। ଟେକା ଟେ ଫୋପାଡ଼ି ଦେଲା ସେ ଜନ୍ତା ଟା ରାଗିିକି ମୋ ଆଡ ମୁଁ ଦୋଉଡିକି ପଳେଆଲା ମୁଁ ସେଇ ଟାଇମରେ ଭିଡୁଓ ବନଉଥୁଲି ଫୋନରେ।
ଆଜ୍ଞା ଆଜ୍ଞା।
ଫୋନଟା ଫୋନଟା ଗୋଟେ ହାତେରେ ଧରିଚି ଆଉ ଗୋଟେ ହାତେରେ ଉଁ ଡାଳକୁ ଧରିକି ପଛୁକୁ ପଛୁକୁ ଆସୁଥୁନି ଓହଳିକି ପଇନି। କିନ୍ତୁ ସିଏ ବି ଟା ଉଁ ମତେ ଘୋଷାରିକି ଧରିଚି ତାପରେ ଇଏ ହାଉଳି ହାଉଳି ଖାଇଲା ପରେ ଯାଇଁକି ସିଏ ମୋତେ ଛାଡିକି ଗଲା। ଛାଡିକି ଗଲା ଟିକେ ଦୂରୁକୁ ଯାଇଚି ମୁଁ ଡାଳ ଫାଳ ଧରିକି ଓହଳି ଆହାଳିକି ଉଁ-ଛାନିଆ ମାନିଆରେ ତଳୁକୁ ପଳିଆଇଲି। ତଳେ ଦେଖିଲା ବେଳୁକୁ ମୋ ଗୋଡ ଥରୁଚି ଡରରେ। ତାପରେ ଆମେ ବାଡି ଫାଡି ଭାଙ୍ଗିନୁ ତାକୁ ଗୋଡେଇମୁ ବୋଲି। କିନ୍ତୁ ସେଠି ବି ଅସୁବିଧା ଗୋଟେ ଲା ମୁଁ ସବୁଠାରୁ ବଡ ବାଡିଟେ ଧରଥିଲି ଛଅ ଫୁଟୁ ଭଳିଆ ହବ। ଆଉ ସେ ଦି ଜଣ ଭାଇ ଆଉ ସେ ଯୋଉ ଡାଳରୁ ଯିଏ ଗଳି ପଡିଥିଲେ ସେ ଦି ଜଣ ଛୋଟ ଛୋଟ ଧରଥିଲେ ଆଉ ମେଣ୍ଟାଲେ ଛୋଟ ଛୋଟ ପଥର ଘରିକା ଧରିଥିଲେ ତାପରେ ସେ ଯୋଉ ଯିଏ ଡାଳ ଭାଙ୍ଗି ପଡିଥିଲା ଯାହାଙ୍କର ସିଏ ଉଁ ଧଟିକି ଗୋଟେ ମେଣ୍ଟାଲଟେ ଫୋପାଡିଲେ ଜନ୍ତା ହିଁ ବାଜିଲା ଜନ୍ତା ପିଠିରେ। ସିଏ ଦୋଉଡିକି ପଳିଆଇଲା। ଆମେ ଦୌଡିକି ଛାନିଆରେ ଆଉ ଦୌଡିଚୁ ଆଉ।
ତାପରେ ଅଧା ବାଟେରେ ଏଇ ଯୋଉ ଦେଖିନୁ ସେ ଫେର୍ ଠିଆ ହେଇଚି ଫେରେ ଆଉ ଗୋଟେ ଟେକାଟେ ଫୋଆଲେ। ଫେରେ ସିଏ ଦୋଉଡିଲା ଆମ ପଛରେ। କିଛି ସମୟ ପରେ ସିଏ ପଳଲା ନଈ ବନ୍ଧ ଆଡୁକୁ ଆମେ ପଳେଇ ଆଇନୁ ଆଡେ। ସେଇଠୁ କୋଳି ଖାଇ ଖାଇ ବଡ ବଡ କୋଳି ଥିଲା। ଗୋଟେ ଗୋଟେ ଖାଇକି ଆମେ ଘର କତିକି ଆଇନୁ। ସେଇଠି ଗୋଟେ ଉଁ ଦେଇଟେ ମାଗିଲେ କୋଳି ତାଙ୍କୁ ଅଳ୍ପ ଦେନୁ। ଆଉ ସେ ଲଙ୍କା ଲୁଣ ମାଗିନୁ ସେ ଲଙ୍କା ନୁଣ ଦେଲେ ଆମୁକୁ ତାଦେହେ ଟିକେ ଜଲଜିିରା ପକେଇଦେନୁ ଆଉ ଆହା। କି ସ୍ଵାଦ ଲାଗିଲା ତାପରେ ତାରି ଧିଏରେ ଉଁ ମଡେଇକି ଖାଇନୁ ମଡେଇକି ଖାଇଲା ପରେ ଆମେ ଗନୁ ଠାକୁରଙ୍କର କତିକି। ଉଁ ଗାଧେଇଆକୁ ଚାରଟା ହେଲାଣି ଆମେ ଗାଧେଇନୁ ତାପରେ ଆମ୍ ମେ ଗାଧୋଇଆକୁ ଗନୁ ସେଠି ଜଣେ ଲୋକଟେ ଘାସ ଧୋଉଥେଲେ। ସେ ଯୋଉଠି ଗାଧାନ୍ତି। ସେ ଘାସ ଧୋଇଲା ପର୍ଯ୍ୟନ୍ତ ଆମେ ଅପେକ୍ଷା କନୁ। ଘାସ ଧୋଇ ସାଇଲା ପରେ ଆମେ ଗନୁ ଗାଧେଇଆକୁ ସେଇଠୁ ଆମେ ଗାଧେଇକି ତାପରେ ଆସିନୁ ତାପରେ ଆମ୍ ମୁଁ ଗନି ଖାଇଆକୁ ମୋ ଭାଇ ଉଁ ଗାଧେଇଥିଲେ ଆଉ ସେ ଯୋଉଁ ଯୋଉଦିନ ଡାଳ ଭାଙ୍ଗିଥେଲେ ସେ ବି ଗାଧେଇଥିଲେ ତାପରେ ବି